ହାଲୋ ହଁ ଗୋଟେ ଫାଙ୍କା ଜାଗାକୁ ପଳେଇ ଆସ।
ହଁ ହଁ।
ହଁ ଆଉ କଣ କରୁଥିଲ?
ଏଇ ବସିଥିଲି ଆଉ ଫୋନ ଦେଖୁଥିଲି
ମୁଁ ବି ସେଇ ଗାଧେଇକି ଠାକୁର ଫାକୁର ପୂଜା କରିକି। ଗାଧେଇ ଯୋଉ ଖାଇକି ଆସିକି ଟିକେ ବସିଚି ଆଉ। ବର୍ଷା ପକଉଛି ନା ତମ ଆଡ଼େ?
ହଁ ବୋହୁତ୍ ଯୋରେ ହୋଉଛି କେତେବେଳରୁ ହେଲାଣି।
ହୁଁ ସକାଳୁ ବା ହଉଛି ମୁଁ ଗାଧୁଆ ପରେ ଏ ହେଲା ବର୍ଷା ସେମିତି ଟିକେ ଓଦା ହେଇକି ଠାକୁର ପୂଜା କରିଦେଲି। ତାପରେ ଖାଇକି ବସିଚି ଆଉ। ଛାଡ଼ି ଆଇଲାଣି ଟିକେ ଟିକେ ପୁଣି ଟିକେ ଟିକେ ପକଉଛି ଆଉ।
ହୁଁ ହୁଁ ଆଜି କଣ ଖାଇଥିଲ?
ହଁ ମୁଁ ନା କାଲି ହେଲା ଆମର ହେଇଥିଲା ଯୋଉ ପୁରୀ ଗୁଗୁନି। ବର୍ଷା ପାଗ ବୋଲିକି। ସେଇଆକୁ ଆଜି ସେ ପୁରୀ ଥିଲା ଚା ଆଉ ଜଳଖିଆ କଣ ପକେଇକି ଖାଇଦେଲି ଆଉ।
ଅହ।
ଆଉ ତମର?
ହଁ ଆମର ଏଇ ପିଠା ହେଇଥିଲା ଆଉ ତରକାରୀ ଥିଲା ଖାଇଲି।
ହଁ କାଲି ଯୋଉ ତମ ଯଜ୍ଞ ବା ହଉଥିଲା।
ହଁ ହଁ। ଯଜ୍ଞ ହଉଚି ତ ବର୍ଷା ତ ହଉଚି ଆଉ।
ହଁ ପ୍ରୋଗ୍ରାମ ଫୋଗ୍ରାାମ ହଉଥିଲା ନା।
ହଁ କାଲି ଆସିଥିଲେ ଜଣେ ପ୍ରବଚନ ଦଉଥିଲେ। କହୁଥିଲେ ସବୁ କଥା ନା ଆଉ।
କଣ ସବୁ କହୁଥିଲେ।
ସେ କହୁଥିଲେ କି ମାନେ ଏଇ ଯୋଉ ପିଲା ମାନଙ୍କ ଯୋଉ ମାନେ ଫୋନ୍ ଧରିଲା ଫୋନ୍ ଧରୁଛନ୍ତି ମାନେ ତାଙ୍କଠୁ ତାଙ୍କ ବାପା ମା ଯେତେବେଳେ ନେଇ ଆସିଛନ୍ତି। ସେମାନେ ଆ କିଛି ଭାବୁ ବୁଝୁନାହାନ୍ତି କିଛି କରୁନାହାନ୍ତି, ଡାଇରେକ୍ଟ ଯାଇକି ସୁଇସାଇଡ କରିଦଉଛନ୍ତି। ସେଇ କଥା କହୁଥିଲି।
ଆଉ
ଆଉ ସବୁ କହୁଥି
ଆଉ
ଏତେ ଶୁଣିନି ଆଉ
ହଁ ଆଉ ସବୁ କଣ ମାନେ ହେଟି ଦୋକାନ ଫୋକାନ ପଡିଛିନା ସେ ଖା
ହଁ ସବୁ ଖାଇବା ଦୋକାନ ଆଉ ଛୁଆ ସବୁ ଖେଳିବା ପାଇଁ ଦୋଳି, ଏମିତି ଆଉ ଆଉ ଖାଇବା ପିଇବା ତ ହେଇଛି ସେଠି ଅରୁଆ ଡାଲମା ଖଟା ଚାଉମିନ ଫାଉମିନ ଦୋକାନ ଚାଉମିିନ ଦୋକାନ ପଡ଼ି ଥିଲା ଆଉ,
ଆଉ କି ଦୋକାନ?
ଆଉ ଆଉ ସବୁ ସେଇ ସବୁ ଖାଇବା ଉପରେ।
ହଁ କି କି ଖାଇବା ସବୁ କରିଥିଲା।
ତ ଚାଉମିିନ କଟଲେଟ ଆଉ ଲଙ୍କାଚପ୍ ଆଉ, ଆଉ ଏମିତି ମୁଁ ଏତିକି ଯାହା ଯାଇଛି ଯାହା ମୁଁ ଆଣିଛି ସେତିକି ଜାଣିଛି।
ଓହୋ ଆ ହ ଯୋଉ ଏମାନେ ସବୁ ବୁଲୁଥିଲେ ନା ଆମ ସାଙ୍ଗଘରୀକା।
ହଁ ସାଙ୍ଗ ମାନଙ୍କ ସହିତ ଯାଇଥିଲି ଫଟୋ ଉଠେଇଲୁ, ତାପରେ ଆସିଲୁ ମନ୍ଦିରକୁ ଗଲୁ, ଠାକୁର ତ ଏବେ ଆସିବେନି ମାନେ ସେ ଲାଷ୍ଟ ଦିନ ଆସିବେ ଦେଖାଦେବେ ଏବେ ସେ, ଆ ମାନେ ତାଙ୍କ ଶୟନରେ ରଖାଯାଇଛି।
ଓ ଦେବସ୍ନାନ ଇଏ ପାଇଁ ଜର ହେଇଛି ଆଉ।
ହୁଁ
ହଁ ଯୋଉ ତମର ରଥ ଯାତ୍ରା ହବନା।
କଣ କହିଲେ।
କଣ କହିଲେ ରଥଯାତ୍ରା ହବ ନା।
ହଁ ହଁ ରଥଯାତ୍ରା ବି ହବ। କୋଉ ବର୍ଷ ହେଇନି ଏଇ ବର୍ଷ ଫାଷ୍ଟ ହବ କଣ କହିଲେ।
ମୁ କହେ ରଥଯାତ୍ରା ଏବେ ବା କୋଉ ଦିନପଡିବ କେତେ ତାରିଖ।
ସେ ନା ମୁଁ ଜାଣିନି।
ଓହୁ ମୁଁ ବି ଜାଣିନି ଠିକ ସେ ଆମ ପୁଅଯାଇ କଲେଜ ଜଣା ପଡିବ ଆଉ। ଆଉ ଯୋଉ ମୋ ସାଙ୍ଗ ଯିଏ ସବୁ ବୁଲୁଥିଲି ନା।
ଏଇ ବର୍ଷ ଯେହେତୁ ଠାକୁର ଆସିଛନ୍ତି ଏଇ ବର୍ଷ ବୋଧେ ହବ।
ହଁ ହଁ ଏଇ ବର୍ଷ ହବ ଆଉ ଯିବା ଆଉ। ଆଉ ଯୋଉ ଏମାନେ ମୋ ମୋ ସାଙ୍ଗ ଘରିକା ବୁଲୁଥିଲେ ନା କଣ କରୁଥିଲେ।
ହଁ ସେମାନେ ସବୁ ବୁଲୁଥିଲେ ଯାଇଥିଲେ ଖାଇବା ପାଇଁ ଭୋଜି।
ହୁଁ ମତେ କହିଥିଲା କହିଲା ଆସିବୁ। ହୁଁ ମତେ କହିଥିଲା କହିଲା ଆସିବୁ ବୁଲିବା। କହିଥିଲା ଦେଖିଲା ବେଳକୁ ତ ଫୁଣି ବର୍ଷା ହଉଚି କଣ କ
ଆ ତୁମେ କାଲି ଆସିବ ନହେଲେ ଲାଷ୍ଟଟା ଅ ଛି କାଲି ଯଦି ବର୍ଷା ନ ପକେଇଲା ତ ଭଲ କଥା ଏ ତ ବର୍ଷା ହଉଚି କୁଆଡେ ବୁଲିବା ପାଇଁ ବି ଇଛା ହଉନି।
ହଁ କାଦୁଅ ହେଇଥିବ ଆଉ କଣ ବୁଲିବୁ। ଆଉ ତାପରେ ଯୋଉ କାଲି ଯାହା ଯାଇଥାନ୍ତି କାଲି କଣ କହିଲା ଆମ ସାର୍ଙ୍କର ଜଣଙ୍କର ମାନେ ଆ ସାର୍ ହେଲା ଜଣେ ୟୁ ଯୋଉ ମାଇନରଇସ୍କୁଲ ସାରେ ରିଟାରମେଣ୍ଟ ଟା ବି କରିବେ। ଯେହେତୁ ହେଲା ସେ ଫାଷ୍ଟରୁ ଲାଷ୍ଟେ ଆମ ସ୍କୁଲରେ ଅଛନ୍ତି ତ ଆ ସମସ୍ତେ ଗାଁରେ କରିବେ। ସେଆକୁ କାଲି ଯାଇହବନି କାଲି ଆଡେ ରହିବି। ତେବେ ସାର୍ ଙ୍କ ଘରୁକୁ ବି ଯିବି। ଯିବେ ସମସ୍ତେ ଆଉ ଛାଡିବୁ। ଆଉ ହାଡେ ଟାଇମ୍ ହବନି ଆଜି ଭାବୁଥିଲି ଯାଇଥାନ୍ତି ଦେଖିଲାଳୁକୁ ବର୍ଷାଟା ତ ସ କାଳୁ ଲା ପୁରା ଲାଗିକି ରହିଛି ଏ ପର୍ଯ୍ୟନ୍ତ ବି ଛାଡିନି।